ଭାଇ କଣ କରୁଛନ୍ତି? ହଁ ଭାଇ କ୍ଲିଅର ସୁବୁଛି।
ଆଚ୍ଛା ଠିକ୍! ମୁଁ କହିଲି ଯାଇଥିଲ ଯୋଉ ସେପଟେ ଯୋଉ ଗାଡି ଯିବା ପାଇଁ ଗୋଟେ ରାସ୍ତା ହେଇଛି ନା କଣ?
ହଁ ପାହାଡକୁୁ ଯିବା ପାଇଁ ଗୋଟେ ସ୍ଵତନ୍ତ୍ର ରାସ୍ତା ହେଇଛି। ସେଠି ବି ସବୁ କାର୍ ବାଇକ୍ ଯିଏ ନେଇକି ଯାଇପାରିଲା ଉପରକୁ କିନ୍ତୁ ଘାଟି ରାସ୍ତା ପୁରା ରିକିସଫୁଲ ରାସ୍ତା ପୁରା ଧ୍ୟାନର ସହିତ ପୁରା ଯେ ଗାଡି ଭଲସେ ଚଲେଇ ଶିଖିଥିବ ସିଏ ହିଁ ଉପରକୁ ନେଇକି ଯାଇପାରିବ ପୁରା ଭଲସେ।
ଓହୋ ଭାରି ରିକ୍ସ ଜିନିଷଟା ଆଉ ନାଇଁ।
ହଁ। ଗାଡ଼ି ବି ସେକଡୁ ଆସୁଥିବ ଆମେ ଜାଣି ହିଁ ପାରିବାନି ଗୋଟେ ଗୋଟେ ଅଛି ଏମିତି ଟ୍ରନିଂ।
ହଁ ମାନେ ସେଠି ଟ୍ରନିଂ ଇଏରେ ନାହାନ୍ତି କି ମାନେ ସେଠି କିଏ ଜଗିଲା ବାଲା ନାହାଁନ୍ତି କିଏ?
ଜଗିଲା ବାଲା କେହି ନଥିବେ।
ଓହୋ କିଛି ବୋର୍ଡ ବି କିଛି ମାନେ ସେମିତି କିଛି ମାନେ ଚିହ୍ନ କିଛି ମରା ହେଇନି ଯିଏ ଦେଖି ଦେଖିକି ଯିବା ପାଇଁ।
ହଁ ବୋଡ ମରା ହେଇଛି। ନାଇଁ ନାଇଁ ଅଇନା ପାଇଁ ନା ନା।
ଏ ଭଗବାନ। ଆଉ ତାହଲେ ଭାରି ଏଟା ମାନେ ମାନେ
ଭାରି ରିକ୍ସ ଫୁଲ୍। ହଁ ହର୍ନ ମାରିକି ଯିବା ଆସିବା କରିବେ।
ମାନେ ଯିବା ପାଇଁ ଗୋଟେ ରାସ୍ତା ଆସିବା ପାଇଁ ଗୋଟେ ରାସ୍ତା ନା ସେ ଯିବ ଯୋଉ ପଟେ ଆସିବ ସେଇ ପଟେ।
ଯିବ ଯୋଉପଟେ ଆସିବ ସେଇପଟେ ବୋଧେ ପ୍ରାଇଭେଟ ଗୋଟେ ବୋଧେ ମାନେ ନିଜ ଆମେ ଧରିନିଅ କାର୍ କରିକି ଯାଇଛନ୍ତି ନା ଆମେ ଉପରକୁ ଆମକୁ ଛାଡ଼ିବେନି ତାଙ୍କ ଲୋକାଲ୍ ଯୋଉ ଗାଡି ବାଲା ଉପରକୁ ଫୋରହୁଇଲର ବାଲା କୁ ଛାଡିବେନି। ମାନେ ଯଦି ବି ଗାଡି କିଏ ନେଇକି ଯିବ ତାଙ୍କ ଗାଡି ନେଇକି ଯିବ ଭଡାରେ। ସେ ନେଇକି ଯିବେ ଛାଡିବେ ସେ ନେଇକି ଆସିବେ। ଆଉ ନହେଲେ ବାଇକି ହେଲେ ବାଇକି ଉପରକୁ ଯାଇପାରିବ ଟିକେଟ୍ କାଟିକି ବାଇକ୍ ଉପରକୁ ଯିଏ ନେଇ ଯାଇପାରିବ ଆଉ।
ଓହଁ। ଆ ବହୁତ୍ ଉଞ୍ଚା ପାହାଡ ଟା ଆଉ ତେରଶହ ବାଉନ ପାଚ ହେଲାଣି ଟି।
ହଁ, ବହୁତ୍ ଉଁଚା ପାହାଡ଼।
ନା ମୁଁ ଯାଇଥିଲି ଯେତେବେଳେ ସେତେବେଳେ ପାହଚ ଥିଲା ଏ ରାସ୍ତା ସବୁ ତିଆରି ହଉଥିଲା ହେଇନଥିଲା। କ ମାନେ କାମ ସବୁ ସରିନଥିଲା
ଆ ଆ।
ତାପରେ ଏବେ ବୋଧେ ସରିଗଲାଣି କାମ ଆଉ ଯାଇନି ପାଞ୍ଚ ବର୍ଷ ଖଣ୍ଡେ ହେଲାଣି ଆଉ ଯାଇନି।
ଏବେ ପୁରା କପ୍ଲିଟ୍ ପୁରା କ୍ଲିନ ହେଇଗଲାଣି ପୁରା ଭଲ ରାସ୍ତା ହେଇଗଲାଣି। ପାଖରେ ବି ଗୋଟେ ଚିଡିଆଖାନା ଟାଇପ୍ ର ଖୋଲିଛନ୍ତି, ସେଠି ହାତୀ ଆଉ କଣ ଆମର ଭାଲୁ ଆଉ ବିଭିନ୍ନ ପ୍ରକାର ପକ୍ଷୀ, ପକ୍ଷୀ, ଏ ସା ପ ଭାପ ରଖିଛନ୍ତି ଗୋଟେ ଛୋଟ ଚିଡ଼ିଆଖାନା ଟାଇପ୍ ର ବି କରିକି ରଖିଛନ୍ତି, ହେଲୋ ବୁଲିବା ପାଇଁ ପ୍ଲେସ ବି ଅଛି, ହଁ।
ଆରେ ବା ବା ଏତେ କାମ କରିସାରିଲେଣି?
ପୁରା ଚେଞ୍ଜେସ୍ ହେଇଗଲାଣି।
ହାତୀ, ଭାଲୁ, ବାଘ ଆଣି ରଖି ବାଘ, ଫାଗ ରଖିଲେଣି।
ଉଁ ବାଘ ଭାଲୁ ଭାଲୁ ନା
ଖାଲି ହାତୀ, ଭାଲୁ?
ହଁ, ହାତୀ ଅଛନ୍ତି, ଭାଲୁ ରଖିଛନ୍ତି ମୟୂର ରଖିଛନ୍ତି, ଆଉ ଦି ଦି, ଚାରି ପ୍ରକାର ପକ୍ଷୀ ମାନଙ୍କୁ ରଖିଛନ୍ତି।
ହଁ।
ସାପ ବୋଧେ ଥିଲା ନା କଣ ମୋର ମନେ ପୁଡୁନି ଭଲ ସେ ହଁ ସାପ ବୋଧେ ରଖିଛନ୍ତି।
କେତେ ବଡ ଏରିଆ ଟା କରିଛନ୍ତି କି?
ଆ ହା। ମିଡିୟମ୍ ପୁରା ଚାରି, ପାଞ୍ଚ ଏକର ଖଣ୍ଡେ କି ଆହୁରି ଅଧିକ ହବ।
ଅ ହଁ ତାହେଲେ ରଖିଛନ୍ତି କିଛି କିଛି ଜିନିଷ ଆଉ।
ଉ, ହୁଁ, ବେଶୀ ବଡ ନୁହଁ ଅଳ୍ପ ଖାଲି ଛୁଆଙ୍କ ପାର୍କ ଟାଇପ୍ ର ଭଳିଆ ଭଲ କରିଛନ୍ତି ଗୋଟେ ବଡ ବାହା ହେଇଗଲୁ ବୁଲାବୁଲି କରିବା ପାଇଁ ଭଲ ହବ ତ
ଅ ହଁ ଗୋଟେ ଅଲଗା ପ୍ରକାର ଗୋଟେ ଗୋଟେ ସାଇଟ କି ଗୋଟେ ଆଇଟମ କରିଦେଇଛନ୍ତି ଆଉ।
ହଁ।
ଆ ଯାହା ଭଲ କରିଛନ୍ତି କେତେବେଳେ ଯାଇ
ରଜରେ ପ୍ରବଳ ଭିଡ ଥିଲା ବୁଲି ଆସିବ ପ୍ରବଳ ଭିଡ, ହଁ।
ଅ ହଁ।
ରଜରେଶ ମନ୍ଦ ରଜରେ ମୁଁ ଯାଇନଥିଲି ସାଙ୍ଗମାନେ ଯାଇଥିଲେ ସବୁ କହୁଥିଲେ।
ଓହୋ ଆଛା- ଆଛା -ଆଛା। ଆ ତାହାଲେ ଭଲ କରୁଚନ୍ତି ଆଉ।
ପ୍ରବଳ ଭିଡ ହେଇଥିଲା ଏଇଠେ।
ଆମେ ଏଇ ଅକେଜନ୍ ଗୋଟେ ଗୋଟେ ଦିନ ତ ସବୁ ପର୍ବ ପର୍ବାଣୀ ହଉଚନ୍ତି ସବୁ ଲୋକ ଆଉ ଅଧିକ ଆଉ।
ହଁ ଆମର ତ ଓଡିଆ ଓଡିଶାରେ ବହୁତ୍ ନୁହେଁ କି ପର୍ବ ପର୍ବାଣୀ ସବୁ ବୁଲା ବୁଲିି ଅଧି ଅଧିକ କରନ୍ତି।
ହୁଁ।
ଏମତି ଏବେ ରଜ ଗଲା ତିନି ଦିନି ଯାକ ସବୁ ପିଠା ପଣା ଖାଇ ଦୋଳି ଖେ ଖେଳିକି ପୁରା ଏଞ୍ଜୟ୍ କରିକି ବୁଲିଲେ।
ହଁ।
ଏଇ ଭଳିଆ।
ଆଉ ରାତିରେ କଣ ଖାଇବା ପୋଗ୍ରାମ୍ ଅଛି?
ଆଜି ରାତିରେ ସେମିତି ଘରେ କଣ କରୁଚନ୍ତି ରୁଟି ଭଜା ତରକାରୀ ଫରକାରୀ କଣ କରୁଚନ୍ତି ଦେଖ୍
ନୂଆବର୍ଷ- ନୂଆବର୍ଷ କେମିତି କଟେ?
ନୂଆବର୍ଷ ପୁରା ଜବର ହୁଏ। ଗାଁରେ ପୁରା ନୂଆ ବର୍ଷ ପୂର୍ବଦିନ ତ
ନୂଆ ବର୍ଷ ତ ବେଶୀ ସବୁଆଡେ ଭିଡ ଆଉ।
ସବୁଆଡେ ଆମର ଗାଁରେ ଛକରେ ପୁରା ଫଙ୍କ୍ସନ୍ ଆମ ଗାଁ ରେ ହୁଏ ଗାଁ ପିଲାମାନଙ୍କୁ ନେଇକି ସବୁ ମୁଁ ଆମର ଫଙ୍କ୍ସନ୍ ଟା ହୁଏ। ଗାଁ ଛୁଆ ଷ୍ଟେଜ୍ ହବ ଗାଁ ଛୁଆ ନାଚିବେ। ଯିଏ ଯଉ ଗୀତରେ ସବୁ ପ୍ରାକ୍ଟିସ୍ କରୁଥିବେ ସିଏ ସେଇ ଗୀତ ଗାଇକି ଗାଇବେ ସେଇ ଗୀତରେ ନାଚିବେ। କିଛି ପିଲା ଆକ୍ଟିଂ କରିବେ। ଛୋଟ ଛୁଆ ହଁ ଛୋଟ- ଛୋଟ ବଡ ଯିଏ ନାଚି ପାଇଲା ଯିଏ ଆକ୍
କରିିପାରିଲା ଓହୋ।
ହଁ ତାଙ୍କ ପାଇଁ ବି ଆସନ୍ତି ସବୁ ମାନେ ଯଉମାନେ ଜଜ୍- ଜଜ୍ କରିବା ପାଇଁ ଜଜମେଣ୍ଟ୍ ଦବା ପାଇଁ ତାଙ୍କୁ ସବୁ ଗିଫ୍ଟ୍ ଗିଫ୍ଟ୍ ଟି ଦିଆଯାଏ ଗୋଟେ ଭଲ ଫଙ୍କ୍ସନ୍ ଟାଇପ୍ ର ହୁଏ ରାତି ବାରଟା ଗୋଟେ ପର୍ଯ୍ୟନ୍ତ।
ଓ ପୁରସ୍କାର ସବୁ ରଖିଥାନ୍ତି ଦବା ପାଇଁ ଆଉ।
ହଁ। ଆ ବେଶୀ ପୁରସ୍କାର ନା ଏ ନର୍ମାଲ୍ ଉପରେ ତାଙ୍କୁ ଗୋଟେ ସମ୍ବୋଧନ ଦବା ପାଇଁ ଗୋଟେ
ହୁଁ -ହୁଁ ଯେହେତୁ ଗୋଟେ- ଗୋଟେ କଳା ଗୋଟେ ଦେଖଉଚନ୍ତି ସେ। ତାଙ୍କୁ ଗୋଟେ ଖୁସି କରିବା ପାଇଁ ଆଉ।
ହଁ ସିଏ ଗୋଟେ ଆମ ପର୍ବ ର ଆମେ ପାଳନ କରୁ ବର୍ଷକୁ ଥରେ ଗୋଟେ।
ହଁ। ଆଉ ଗୋଟେ ଯାତ୍ରା ଟାଇପ୍ ର ହୁଏ ଆମର ଯାତ୍ରା ଟାଇପ୍ ର ହବ ଗୋଟେ।
ନାଟକ- ନାଟକ ଯଉ ହୁଏ।
ହୁଁ- ହୁଁ ନାଟକ ମାନେ ଖୋଲା ପେନ୍- ଖୋଲା ପେଣ୍ଡାଲ୍ ଯଉ ହୁଅନ୍ତି କରାଯାଏ।
ହଁ ହଁ ଯଉ ସବୁ ରିଲ୍ ସେଲ୍ କରନ୍ତି ଯଉ ଯାତ୍ରାକୁ ଧ- ଧରିକି ଗୋଟେ ତ?
ହଁ ହଁ ବାସ୍ ବାସ୍ ସେଇରା।
ଗାଁ ରେ ମାନେ ଏଇ -ଏଇ ଯାତ୍ରା ଟା ଏଇ ଯାତ୍ରା ଟା ଫେମସ୍ ଅଛି। ସେଇ ହିସାବରେ ସବୁ ବଛା ହବ କିଏ କୋଉ ଆ ଆକ୍ଟିଂ ଟା ପାରିପାରିବ।
ଟିଂ କରିବ ହଁ ବାସ୍।
ଆକ୍ଟିଙ୍ଗ ଟା ପାରି ପାରିବ କିଏ ସାଇଡ ରୋଲ କରିବ କିଏ ପୋଲିସ ହବ। କିଏ ଆକ୍ଟିଂ କମେଡିଆନ୍ କରିବ କିଏ ଚୋର ହବ। ଗୋଟେ ମାଷ୍ଟର୍ ଆସିଥିବ ଶିଖେଇବ।
ହୁଁ ଗୋଟେ ମାଷ୍ଟର୍ ଯାଇଥିବ ଶିଖେଇବ ଆଉ ଜଣେ ଯାଇଥିବ ସେ ତମକୁ ପେଣ୍ଟିଙ୍ଗ୍ କରିବ।
ହଁ ଯେଉ ଗେଟ୍ ଅପ୍ ଟା ଦବ।
ଗେଟପ୍ ଟା ହଁ ଯଉ ତୁମକୁ କେମିତି କାହାକୁ କଉ ରୋଲ୍ ଦିଆହେବ ସେ ସେହି ଅନୁସାରେ ତାକୁ ଭେଷ କରିବ।
ଭେଷ କରିବ ହଁ ଚିତ୍ରାଳୟରୁ ଲୋକ ଆସିଥିବେ।
ରାବଣ ଆଉ ଚିତ୍ରଗୁପ୍ତ ର ଗୋଟେ କରାହେଇଥିଲା।
ହଁ।
ହଁ ସେ ଗୋଟେ ସାଙ୍ଗ ହେଇଥିଲା ରାବଣ ସେ ଦିଏ ମୋଟା ପିଲା ଟା। ଆଉ ଟିକେ ହାଇଟ୍ ପିଲା ତାପରେ ରାବଣ ରୋଲ୍ ଟା ପୁରା ସୁଟ୍ କରୁଚି। ଆଉ।
ହଁ ମୋଟା ଡେଙ୍ଗା ପିଲା ହେଇଥିବ ରାବଣ ରୋଲ୍ କରିବ ରଡି ରଡିି ଆସୁଥୁବ ଡାଇଲଗ୍ ମାରି ମାରି ଆସୁଥୁବ ରାବଣ ଭଳିଆ ଲାଗିବ।
ହଁ। ସିଏ ବି ସେମିତିଆ ହେଇଛି ସିଏ ସେଇଆଡୁ ହୋ ହୋ ହେଇକି ଆସିବ ଯେତେବେଳେ ବାପରେ ତାକୁ ଭଲ ମାନେ।
ହଁ।
ଆଉ ଆଉ ଜଣଙ୍କ ନା ଆଉ ଜଣଙ୍କ ନା ଖାଡି। ଖାଡି ସିଏ କରିବ ରୋଲ୍ କରିବ ଚିତ୍ରଗୁପ୍ତ ପତଳା ଟା।
ହଁ ଚିତ୍ରଗୁପ୍ତ ଯମ ସହିତ ବୁଲିବ।
ହଁ ହଁ ସିଧା ସିଏ ଜମ ସହିତ ବୁଲିବ। ଆହୁରି ଅଛନ୍ତି ସବୁ ଭଲ ଭଲ ପିଲା ସବୁ କରନ୍ତି ସବୁ ର
ଜମ ବି ଜମ ବି ସେମିତି ଗୋଟେ ହେଲଦି ହେଇନଥିବ କି ମୋଟା ତ ଗୋଟେ ହେଇଥିବ ଚିତ୍ର ଗ ଚିତ୍ରଗୁପ୍ତ ଟା କିନ୍ତୁ ନର୍ମାଲ୍ ହେଲେ ଚଳିବ।
ହଁ ଚିତ୍ରଗୁପ୍ତ ଟା ନର୍ମାଲ୍ ହବ। ରାବଣ ହୁଏ ସେସ୍ ଯମ ବି ଯମ ଦୂତ ହୁଏ। ସବୁ ତାକୁ ରୋଲ୍ ଟା ସବୁ ମାନେ।
ଗାଁ ରେ ଏଇ ଫଙ୍କ୍ସନ୍ ଟା କରିବା ପାଇଁ ଭଲ୍ ଲାଗେ।
ଆଉ ଗୋଟେ ଗୁଣ୍ଡା ଥରେ ହେଇଥିଲା ଗୋଟେ ଗୁଣ୍ଡା ହେଇଥିଲା। ଆଉ।
ବର୍ଷରେ ଥରେ ଏମିତି ଯୋଉ ନାସ୍ତା ଆମର ନର୍ମାଲ୍ ଓପରେ ଛୁଆ ମାନେ ଖାଲି ଗୋଟେ ଗୋଟେ ଆଉ କିନ୍ତୁ ଟିଭି ରେ ଗୋଟେ ଛୋ ଛୋଟ ସିମ୍ ଟାକୁ ଗୋଟେ ଆଣିକି ପସେଇବେ କି ଗୋଟେ କମେଡି ଟାଇପ୍ ର ଏଇ ଟାଇମି ରେ କରନ୍ତି।
ଆଚ୍ଛା ଆଛା।
ଛୋଟ ଷ୍ଟେଜ୍ ଯେମିତି ଆମର ପୂଜା ପର୍ବରେ ଯେମିତି ଫଙ୍କ୍ସନ୍ ହୁଏନି ନା ଷ୍ଟେଜ୍ ଗୋ
ହୁଁ ହୁଁ ରାମ ଲୀଳା ହୁଏ କି ଯାହା ବିି ହୁଏ ଗୋଟେ ପୋଗ୍ରାମ୍ ଆଉ ଏଟା ସାଇଟ୍ ଟପିକ୍ ଉପରେ ଗୋଟେ ଗୋଟେ ବିଷୟବସ୍ତୁ ଉପରେ ନେଇକି ହବ ଆଉ।
ହଁ।
ଓହୋ।
ସେଟା ଭଲ୍ ଲାଗେ‌। ଆଉ ଭାଇ ଆଜି
ଆଉ ଦଶରଥ ନନ୍ଦ
ହଁ। ରଥଯାତ୍ରା ଆମର ଏଇଠି ପାଖରେ ଗୋଟେ ହୁଏ।
ହୁଁ।
ରଥରେ ଆମର ଏଇଠି ଗୋଟେ ପାଖରେ ହୁଏନି କି ଭଲ ହୁଏ।
ହଁ।
ଆଉ ଦୋକାନ ବାଜାର ଲାଗେ ଆଉ ଆମେ ଯାଉ ବୁଲାବୁଲି କରିବା ପାଇଁ। ହଁ ହଁ ଆମ ପାଖ ମନ୍ଦିରରେ ହେଏ ରଥଯାତ୍ରା।
ଓହୋ। ପ୍ରାୟ ଗାଁ ତ ସେଇଆ ହୁଏ ରଥ ସବୁ ଟଣା ହବ।
ହଁ ପ୍ରାୟ ସବୁ ଗାଁ ରେ ଆଗରୁ ଯୋଉ ରାଜା ଅମଳ ଥିଲା।
ହୁଁ।
ସେତେବେଳ ଯୁଗରୁ ଆମର ଅଛନ୍ତି ଠାକୁର।
ଅ ହ।
ରଥ ଟଣା ହୁଏ ଲୋକ ବି ଚାରି ପାସଟା ପଞ୍ଚା
ଭୋଜି ଦି ଦିନି ଖଣ୍ଡେ ହବ। ରଥଯାତ୍ରା ଦିନ ଭୋଜି ହବ ବାହୁଡ଼ା ଦିନ ଭୋଜି ହବ। ଅରୁଆ ଡ଼ାଲମା ଖଟା ସବୁ ହବ ସମସ୍ତେ ଖାଇବେ ଯାହାହେଲେ ମିନିମମ୍ ତିନିଶହ ଚାରିଶହ ଲୋକଙ୍କ ପାଇଁ ବନାହୁଏ।
ହୁଁ ହୁଁ।
ଆଉ